ହ୍ୟାଲୋ।
ହୁଁ ହ୍ୟାଲୋ।
ହଁ କୁହ।
ତମର ସେପଟେ ଚିଡ଼ ହଁ। ସେପଟେ କିଏ ମାନେ ଛୁଆ ମାନେ ପାଟି କରୁଚନ୍ତି ନା ଚଢ଼େଇ ମାନେ ପକ୍ଷୀ ମାନେ ପାଟି କରୁଚ।
ହଁ ଏଇଠି ଚଢେଇ ମାନେ ମୁଁ ଛାତ ଉପରେ ବସିଛି ତ ସେଇଠି ଚଢେଇ ଛୋଟ ଛୋଟ ଆମ ଘ ଘର ମାନେ ଏଇଠି ଯୋଉ ରହୁଛି ତା ସାଇଟ୍ ରେ ଅଛି ଗଛ ଗୁଡ଼ା ମେଞ୍ଚେ ଗୁଡ଼ାଏ ଗଛ ଅଛି। ତ ସେଠି ସବୁ ଚଢ଼େଇ ଗୁଡାକ ବସା କରିକି ରହିଯାଇଚନ୍ତି, ତ ସେଇ ଚଢ଼େଇ ଗୁଡ଼ାକ ସବୁ ଏମିତି ହଉଛନ୍ତି।
କଣ କଣ ଗଛ ଦେଖା ଯାଉଛି ପାଖାପାଖି ସେ କିଛି ଗଛ ପାଞ୍ଚଟା ଗଛ ନା ଆମକୁ।
ଏଠି ଅଛି ପିଜୁଳି ଗଛ ଅଛି। ସଜନା ଛୁଇଁ ଗଛ ଅଛି, ଟଗର ଫୁଲ ଗଛ ଅଛି, ଅମୃତଭଣ୍ଡା ଗଛ ଅଛି, ଆମ୍ବ ଗଛ ଅଛି। ଆଉ ନଡ଼ିଆ ଗଛ ଅଛି, ଆଉ ବରକୋଳି ଗଛ ଅଛି।
ବହୁତ ସାରା ଗଛ ଅଛି।
ହୁଁ। ପିଜୁଳି ଏବେ ଯୋଉ ହେଇଛି ସେ ଗଛରେ କିନ୍ତୁ ଆମର ନୁହଁ ବୋଲି ମୁଁ ନିଜେ ଯାଇକି ଆଣିପାରୁନି।
ଯା ଆମ ଘରେ ବି ହେଇଛି। ଆମ ଘରେ ବି ପିଜୁଳି ଗଛ ହେଇଛି ଚାଲି ଆସ ଖାଇବ ନେଇ
ଆମ ଘରଟି ନାଇଁ ଆମ ଘରଠି ବି ଗୋଟେ ଗଛ ଅଛି ସେଠି ବି ପିଜୁଳି ପ୍ରବଳ ହୁଏ ଏଇ ରଜ ଟାଇମ ରେ ମାନେ ଏତେ ପିଜୁଳି ଆମ ଖାଇ ବିି ପାରୁନା ସେ ତଳେ ସବୁ ପଡେ ଆଉ ଘରେ ରହିଲେ କାହାର ଖାଇବାକୁ ଇଚ୍ଛା ହବ। ଆମେ ନାଁ। ଆମ ଆଡେ ମାଙ୍କଡ ନାହାଁନ୍ତି ଯେ ସିଏ ସେ ସେମତି ଗଛରେ ପିଜୁଳି ସେମିତି ଥାଏ ‌। ସେ ସେମିତି ପଡ଼ିଯାଏ ତଳେ କିନ୍ତୁ
ଥିଲେ ବି କେହି ଖାଆନ୍ତିନି ଆମର ଏପଟେ ମାଙ୍କଡ ସବୁବେଳେ ମାଙ୍କଡ ତ ଲଙ୍କା ଗଛ ବି ଛାଡୁନାହିଁ ତାକୁ ବି ଖାଇଯାଉଛି।
ଲଙ୍କା ବି ଖାଇ ଯାଉଛି ମାଙ୍କଡ।
ଲଙ୍କା ଗଛ କଇଁ କଇଁ ପତ୍ର ହେଇଥିବ ତାକୁ ଛିଡି ଖାଇଯାଉଥିବ।
ହଁ।
ମୁଁ କିଛି ବି ମାନେ କିଛି ବି ମାନେ ହନୁ କିଛି ପଠେଇ ଦେଇଥିବ ସେପଟୁ କୁ ତମ ଘର ଆଡକୁ ମାଙ୍କଡ
ତମେ ଆଡେ କଣ କହନ୍ତି ଯୋଉ ବଡ ବଡ ମାଙ୍କଡ ଯୋଉ ଦନ୍ତା ମାଙ୍କଡ କହନ୍ତି ଟି?
ଉଁ ମୁଧା କୁହନ୍ତି।
ଇଲ ହ।
ସବୁ ଆଡେ ଅଲଗା ଅଲଗା ନା
ହଁ ହଁ ହଁ।
ଡାକ ଅଲଗା ଅଲଗା ଥାଏ।
ହଁ ମାଙ୍କଡ଼ ଜାଣିଚ ମାଙ୍କଡରେ ମୋର ଗୋଟେ ଭଲ କଥାଟେ ଶୁଣ ମାଙ୍କଡରୁ ମନେ ପଡିଲା। ମାଙ୍କଡ କୁ ମୁଁ ତ ଆଗ ଜମା ଡରେନା ଜମା ଡରେନା ମତେ ଗୋ ମୁଁ ଦଶମରେ ଯେତେବେଳେ ପଢୁଥିଲି ମୁଁ ସେତେବେଳେ ଶୀତ ଦିନ ହେଇଥାଏ ମୁଁ ମାଙ୍କଡା ଆମ ଗାଁ ଆଡେ ନଥାଏ ନା। ମୁଁ ହିିତେ ଡରେ ନା। ମତେ ଡର ଲାଗେ ନା ତ ମୁଁ କଣ ହେଇଚି ନା ମୁଁ ଛାତ ଉପରେ ପଢୁଥିଲି। ଶୀତ ଦିନ ହେଇଥାଏ ମୁଁ ମୋର ସକାଳେ ଖରା ଯୋଉ ଟିକେ ହେଇଯାଇଥାଏ ସେଇଠି ଯାଇ ଛାତ ଉପରେ ପଢୁଚି। ପଢୁଚି ଯେ ସେଠି ଗୋଟେ ମାଙ୍କଡ ଆସିଲା ସେ ଯୋଉ ମାଙ୍କଡ କହୁଚ ବଡ ମାଙ୍କଡ ଯୋଉ। ସିଏ ଆସିଲା। ଆସିଲା ଯେ ମତେ ଡର ଲାଗିଲା ମୁଁ କହିଲି ହଁ ସେ କଣ କରିବ କଣ କରିବ ବୋଲି କି ଆସିଲା ସିଧା ମୋ ପାଖକୁ ପଲେଇ ଆସିଲା ଆଉ। ମୁଁ ଯେମିତି ଦୋଡିକି ପଳେଇଲି ମୋ ଗୋଡକୁ ଟାଣି ଧରିଲା ସେ। ଜାଣିଚ ମାନେ ସେ ମୋ ଗୋଡକୁ ସେ ଗୋଡକୁ ପୁରା ଟାଣିକି ଧରିଲା ମୁଁ ତାକୁ ଛାଟି ଦେଇକି ସିଧା ଦୌଡିଛି ତଳକୁ।
ମୁଁ ଯା ହଉ କିଛି କରିନି।
କିଛି କରିନି ମୋ ମା କହିଲା କି ମା କହିଲା ଆରେ ସିଏ ତ ମାରିଥାନ୍ତା। ସେ ମାରେ ମାଙ୍କଡ।
ମାରନ୍ତି ସେମିତି ଆଜି ଆଜି ହିଁ ସ ସକାଳେ ମୁଁ ଛାତକୁ ଯୋଉ ଲୁଗା ଉଠେଇ ବା ପାଇଁ ଯାଉଥିଲି। ମାନେ ସିଡି ଘରେ ଯଉ କବାଟ ଟା ଖୋଲା ଅଛି ତ। ଉଁ ମାନେ ପୁରା ମାଙ୍କଡ଼ ଟା ପୁରା ଦୁଇଟା ଖଣ୍ଡେ ପାହାଞ୍ଚ ମାନେ ଭିତରକୁ ପଲେଇ ଆସିକି ବସିଚି। ମୁଁ ସେମିତି ଧ୍ୟାନ ନାହିଁ ଫୋନ୍ ଟା କୁ ଦେଖି ଦେଖି ଯାଉଚି। ମୁଁ ଆଉ ଗୋଟେ ପାହାଞ୍ଚ ଅଛି ତ ହନୁ ଟା ପୁରା ଆଗରେ ପୁରା ସାମ୍ନା ରେ ପୁରା ମାଙ୍କଡ଼। ମୁଁ ଧିଡି ଫିଡି ହେଇକି ଦୌଡିଚି ତଳକୁ।
ତମକୁ ବି ଡ଼ର ଲାଗେ?
ମତେ ବହୁତ ଡର ଲାଗେ ସେମିତି ଦିନେ କଣ ହେଇଥିଲା। ଛାତ ଉପରେ ମୁଁ ଯାଇଥିଲି କି କିଛି ପାଇଁ ଗୋଟେ ଲୁଗା ଉଟେଇ ବାକୁ ବେଧେ ସେଇଟେ ଆମର ଧାନ ସୁଖା ଯାଏ। ଛାତ ରେ ଆମର ଧାନ ସୁଖୁଥିଲା ହେଲା ତ ସେଇ ଟାଇମ ରେ ଏ ଯୋଉ। ଓ ହନୁ ତିନିଟା ମାଙ୍କଡ ଏପଟେ ସାଇଟ ରୁ ଗୋଟେ ସେପଟେ ସାଇଡ ରୁ ଦୁଇ ଜଣ ଆସିଚନ୍ତି ହେଲା। ଏପଟୁ ସାଇଡ଼ି ରୁ ଯୋଉ ଯାଉଚନ୍ତି ସେମାନେ ମୋ ପାଖକୁ ଆସୁନାହାନ୍ତି ଅଲଗା ଯାଗା କୁ ଯାଉଚନ୍ତି କିନ୍ତୁ ମତେ ଲାଗିଲା କି ମୋ ପୋଟୁ। ପୋଟକୁ ଆସୁଚନ୍ତି ଆଉ ସେପଟୁ ଯେଉଁ ଯେଉଁ ପଟୁ ମୁଁ ଆସିଥିବି। ସିଡି ଘରେ ତ ସେପଟ ସାଇଡ ରୁ ଦୁଇ ପୋଟ ଜଣ ହେଲେ ମୁଁ ମଝିରେ ଅଛି ଡ଼ର ଲାଗିବନି ମୁଁ କଣ କରିବି। ମନି ଯଦି ବି ମାଙ୍କଡ ଆସିକି ମତେ ଚିରିଲା କି କିଛି ବି କଲା। ମତେ ସେମିତି ବେଶି କିଛି ଲାଗିବନି ଏଠି ଧାନ ପେପର୍ ଅଛି ତା ଭିତରେ ଡୁକି ଯିବି।
ହଁ ହୋ।
ଗୋଟେ କି ପେପର୍ ଟା ଉଠିକି ପିଧିରେ ଡୁକି ଯାଇକି ମା ମା ଚିଲଉଚି।
ହଁ।
ମନି ଯଦି ବି ମତେ ଚିଡ଼ିଲା ମତେ ହାଲକା ମାନେ ଦେଖା ତ ଜୀବନୀ ହାଲକା ସେମତି ଲାଗିବ ବୋଧେ ବେଶି ଲାଗିବନି। ହଁ। ସେମିତି ହୁଏ ଏମିତି ବେଳେ ବେଳେ ଯଦି କିଛି ବେକ୍ ମାନେ ଛାତ ରୁ ଗଳି ପଡ଼ନ୍ତି ନା ଜଣେ ଜଣେ।
ହଁ ହଁ।
ସେ ସେଥିପାଇଁ ମୁଁ ଡରେ ବସିକି ମନି ଯଦି ବି କିଛି କଲା। ତ ପେପର୍ ଟା ମୋ ଉପରେ ରହିବ ହାଲକା ମତେ ଲାଗିବ ବୋଧେ। ଯେମିତି ପଲେଇଗଲା ଆଉ କିଛି ହେଇନି।
ହଁ ହଁ ତମ ଆଡ଼େ ଚାଷ କରାଯାଏ?
ହଁ ଆମ ଆଡ଼େ ଧାନ ଚାଷ ହୁଏ।
ଆଉ କଣ ଚାଷ ହୁଏ?
ଆଉ ସେମିତି କିଛି କିଣା ହୁଏନି ଚାଷ ଧାନ ହିଁ ଚାଷ ହୁଏ। ଏ ବର୍ଷ ତରଭୁଜ ଚାଷ ହେଇଥିଲା ଆମର ଏପଟ ସାଇଟ୍।
ଓ ହୋ ତମର ନିଜର ହୁଏ ଚାଷ?
ହୁଁ ଆମର ନିଜର ଧାନ ଚାଷ ହୁଏ ଆଉ କିଛିନୁହେଁ ଆଉ ବିରି ଚାଷ ବି। ମୁଗ ଯୋଉ ମୁଗ।
ହଁ ହଁ ମୁଗ ଅଲଗା ବିରି ଅଲଗା।
ହଁ ବିରି ଅଲଗା ଭାଇ ମୁଗ ଚାଷ ମାନେ ଭୁଲ୍ ରେ ମୁଗ ବିରି କହିଦେଲି।
ହଁ।
ଆଉ ସେମିତି ପ୍ରାୟଟା ହିଁ ଧାନ ହିଁ ଚାଷ କରନ୍ତି ଆଉ ଅଲଗା କିଛି ଚାଷ କରନ୍ତି।
ଆମ ଆଡ଼େ କିନ୍ତୁ ଆମ ଆମେ ନା ଆମ ଆଗ ଆଡ଼େ। ଆଁ ମାନେ ସବୁ ମାନେ ଧାନ। ମୁଗ ପନିଭା ଯାହା ଖୋଜିବ ପାଇବା ଆମର ଏତେ ହୁଏନା କିନ୍ତୁ ମାନେ ଆମ ଗାଁ ଆଡେ ବହୁ ମାନେ ଯିଏ କରି ପାରିବ ସେ ସବୁ ଚାଷ କରି ପାରନ୍ତି।
ଆଛା ଭଲ ସେମିତି ସେମିତି ଦେଖିବାକୁ ଗଲେ ଆମ ଦିଦି ଘରେ ବି ସେମିତି ସବୁ ଚାଷ ମାନେ ପରିବା ଚାଷ ଆକା ହୁଏ। ତାଙ୍କୁ ବିଲ କୁ ଗଲେ ବି ଦେଖିବାକୁ ଭଲ ଲାଗେ।
ହଁ ତମର ବଡ ଦିଦି ଅଛନ୍ତି କି?
ଆଜ୍ଞା।
ବଡ ଦିଦି ଅଛ
ନାଇଁ ନାଇଁ ମୋର କେହି ବଡ ଦିଦି ନାହାନ୍ତି ମାନେ ମୋ ବଡ ବାପାଙ୍କ ତାଙ୍କ ଝିଅ।
ଓହୋ।
ମାନେ ମୋ ବାବାଙ୍କ ଦୁଇ ତିନି ଭାଇ ବାବାଙ୍କୁ ଧରି ଚାରି। ତାଙ୍କର ଭାଇଙ୍କର ଝିଅ। ମୋର ତ ଭାଇ ବଡ ମୁଁ ଛୋଟ।
ଓହୋ। ଆଉ କଁ କୁହ? ଏବେ ଘରେ ବସି ବସି ବୋର ହେଇଯାଉଥିବ ନାଇଁ କି?
ହୁଁ।
ଆଉ କ କାରଣ ହୁଁ ଯେତେବେଳେ କଲେଜରେ ପଢୁଥିବ କଲେଜ ତ ପଳେଇ ଯାଉଥିବ କିଛି ଜଣା ପଡୁନଥିବ।
ହଁ ଟାଇମ୍ ଜଣା ଯାଉନଥିବ। ଏବେ ଘର ପାଖରେ ବସିଚୁ ସେମତି ସାଙ୍ଗସାଥି ବି ପାଖରେ ସେମିତି ଏତେ ନାହାନ୍ତି। ହଁ ଏକା ଏକା କଣ କରିବ, ମୁଁ ତ ସେମିତିରେ ସେଥିପାଇଁ ହଁ ସେଥିପାଇଁ କେତେବେଳେ ଫୋନ୍ ଧରି ବସିଲି ତ ଏମିତି ମୋ ଟେଲର ମେସିନ ଅଛି ସିଲେଇ ହଁ ଆଗରୁ ସେମିତି କରୁଥାଏନି ହଁ ଶିକିଚି।
ଆରେ ବଢିଆ କଥା ସେଏ ଏବେ ତାକୁ ଆଉ ଟିକେ ଭଲସେ ଶିକି ଯାଅ ଆଉ ଟିକେ ତମେ ଆଗକୁ ଯାଅ ସିଏ କିନ୍ତୁ ବଢିଆସେ ସତ କଥା
କିନ୍ତୁ ମତେ ଭଲ ଲାଗେନି ଜମା ଶିକିନେଇଚି କିନ୍ତୁ ମତେ ଭଲ ଲାଗେନି।
ଆରେ ଭଲ ଲାଗେନି ନୁହେଁ ମାନେ ତମେ ବି ଚାହିଁଲେ ନା ତମେ ନିଜେ ବି ଗୋଟେ ମାନେ ଚାହିଁବ ନିଜ ଗୋଡରେ ନିଜେ ଛିଡା ହବା ପାଇଁ ଏବେ ସେ ମାନେ ସିଲେଇ ଏବେ ଗୋଟେ ଜିନିଷ ଯିଏ ବି ଶିଖିଚି ନା ବହୁତ ବଢିଆ ବଢିଆ ଇନକମ ସେ ଥିରେ ଜାଣିଚ ନା?
ମୁଁ ଇନକମ ତ ଜାଣିଚି ସେମିତି ମୁଁ ବି ବ୍ଲାଉଜହେକା ପାଖାପାଖି ନେଇ ସିଲେଇ କରେ। କାରଣ
ତମେ କେତେ ଟଙ୍କା ବ୍ଲାଉଜ ନିଅ ଗୋଟେ ବ୍ଲାଉଜ ବନେଇବା ପାଇଁ କେତେ ଟଙ୍କା ନିଅ?
ସିମ୍ପଲ ବ୍ଲାଉଜ ଯଦି ବନେଇଲି ଏମିତି ଦେଢଶହ ଟଙ୍କା ନେଲି ଆଉ ଏକ୍ସଟ୍ରା ଯଦି କିଛି ପାଇ ପିନ୍ ଫାଇପିନ୍ ଲାଗିନି ତ ଏକ୍ସଟ୍ରା ପଇସା।
ଆରେ ଦେଢଶହ ଟଙ୍କା ଆମ ଏଇଠି କେତେ ଟଙ୍କା ଦେଇକି ବନଉଚି ଜାଣଚ ଚାରିଶ ଟଙ୍କା ଚାରିଶ ଟଙ୍କା ପାଁଆ ଶ ଟଙ୍କା ମାନେ କିଛି ସେ ବ୍ଲାଉଜରେ ନଥାଏ ଯେମିତି ମାନେ ପୁରା ସାଧା ସିଧା ସିମ୍ପୁଲ ବ୍ଲାଉଜ କିଛି ନଥିବ ଚାରିଶ ପାଆଁଶ ଟଙ୍କା ଡିଜାଇନ କଲେ ତମେ ସାତଶ ଆଠଶ ଟଙ୍କା ଦବ ତାକୁ।
ହଁ ସେଟା ତ ଠିକ ବାକି ଆମ ଘରେ ମାନେ ମ୍ଭିତରେ ତ ସେମିତି କେହି ଜାଣନ୍ତିନି ମତେ ଦେଲେ ବି କିଏ ଦେଲେ ସେମିତି ଭାଉଜ ଏମିତି ପାଖାପାଖି ତ ସେଥିପାଇଁ ମୁଁ ମାର୍କେଟ ରେଟ ରେ ନିଏନି ମାର୍କେଟ ରେ ବି ଅଧିକା ରେଟ ରେ ତ ସେଇ ଲାଗି ସେମାନେ ମତେ ଦେଇ ଯେମିତି ମୁଁ ଯାହା ପାରିଲି କନି ଆଉ ଆଉ ସେମିତିରେ ବି ଯୋଉ ବିଲାଉଜୁ ମାନେ କଟିଙ୍ଗି ସି ଶିଖିଚି ସେଇଟା ବି ମୁଁ ନିଜେ ମୋବାଇଲୁ ଦେଖିକି ହିଁ ଶିଖିଚି।
ମାନେ ତମେ ଯାଇକି କୋଉଠି ଶିଖିନ?
ହଁ ଯାଇଥିଲି ଜଣଙ୍କ ପାଖକୁ ଯାଉଥାଏ ସେଇଟା କୋଉ ଟାଇମ ରେ ହଉଥାଏ ପ୍ଲସ ଟୁ ଟାଇମ ରେ ମୁଁ ଯାଉଥାଏ, ତ ସେତେବେଳେ ମତେ ପ୍ରେଶର ହେଇ ଯାଉଥାଏ। ଏପଟେ କମ୍ପୁଟର ଯିବି କମ୍ପୁଟର କ୍ଲାସ୍ ଅଛି ସେପଟେ ପୁଣି ଟ୍ୟୁସନ ଯିମି ପୁଣି ଟେଲର ଜିମି ତିନିଟା କାମ ପୁଣି କଲେଜ। ତ ଚାରିଟା କାମ ମୁଣ୍ଡରେ ପ୍ରେସର ରହିବନି ତ ଏମିତି କଣ ହେଲା ମୁଁ ମଝିରେ ଯୋଉ ସିଲେଇ ଶିଖିବା ପାଇଁ ମୁଁ ମାନେ ଦୁଇ ଦିନ ତିନି ଦିନ ଏମିତି ଯାଇପାରୁଥାଏନି ହେଲା କେ କେବେ କେବେ ଯାଇପାରୁଥାନି ତ ସିଏ ମୋତେ ଦିନ ଗାଳି କଲେ ଯେ ତୁ ଆସିବ ଯଦି କଣ୍ଟିନ୍ୟୁ ଆସ ନହଲେ ସେମତି ଆସନି ମୁଁ ତାଙ୍କୁ କହିନି କି ଏମିତି ଅସୁବିଧା ହେଇଚି ନା ତୁ ମାର୍କେଟରେ ବୁଲୁଚୁ ନହେ ସମୟ ହଉନାହିଁ ତ ମାନେ ମାର୍କେଟରେ ଏମିତି କିଛି କାମ ପାଇଁ ମୁଁ ଆସିିମିନି ତ ସେଇ ଲାଗି ମୁଁ ଆଉ କହନି ହଉ ଠିକ ଅଛି ମୁଁ ଆଉ ଯମିନି ସେଥିଲାଗି ମୁଁ ଆଉ ଯାଇନି ତାଙ୍କ ପାଖକୁ କିନ୍ତୁ ସେତେବେଳେ ତାଙ୍କ ପାଖରୁ ମୁଁ ଶିଖିଚିବି କିଛିଟା ବି ଶିଖିଛି କିନ୍ତୁ କଟିଂ ଶିଖେଇ ନାହାନ୍ତି ମତେ ସିଲେଇ କରିବା କେମିତି ସେ ସବୁ ମେସିନ ଚଲେଇବା ସବୁ ଶିଖେଇ ଦେଇଚନ୍ତି ତ ତାପରେ ମୋ ଘରେ ତ ସେମିତି ମେସିନ ନଥିଲା ମୋ ଭାଉଜଙ୍କର ମେସିନ ଗୋଟେ ଆସି କି ଚଲଉଥଥିଲି ତାପରେ ସିଏ ଯୋଉ ନେଇ ଆଲେ ତାପରେ ବାବା ମତେ ଗୋଟେ ନୂଆ ଆଣି ଦେଇଥିଲେ ସେଇଟା ଅଛି ଏବେ ମନେ ଯାହାବି ଆଉ ମୋର ତ ନିଜ ମାନେ ନିଜଟା ନିଜ ଜିନିଷ ତ ଦୋକାନ କ ଯିବନି ଆ ସିଲେଇ କରିଦେମି ଘର ଜିନିଷ ତାପରେ ଏମିତି ଧୀରେ ଧୀରେ ହଁ ଧୀରେ ଧୀରେ ମୋବାଇଲରେ ଦେଖିଲି। ମୁଁ କଇନି ସେମାନେ ଯୋଉ ଡାଇ ପକେଇ କଟିଂ କରୁଛନ୍ତି ମୁଁ ଫିତାରେ କଟିଂ କରିବି ଦେଖିବି କେମିତି ହବନି। ତ ଦେଖିଲି ହେଲା ମାଙ୍କର ଦୁଇ ତିନିଟା କଲି। ମା ପିନ୍ଧିଲେ କହିଲେ ହଁ ଠିକ ଅଛି ତାପରେ ଲୋକର ନେଇକି କଲି।
ଯା ହଉ। ତ ଏଇଟା ଗୋଟେ ଭଲ ତମର ଗୋଟେ ଏକ୍ସଟ୍ରା ଗୁଣ ଅଛି ଗୋଟେ ବହୁତ ବଢିଆ କଥା କିନ୍ତୁ। ସତ କଥା ମୁଁ ବି ଭାବିଚି ଶିଖିବି ବୋଲି କିନ୍ତୁ ମତେ ସେତିକି ସମୟ ମିଳୁନି। ତ ମୁଁ ସେଥିପାଇଁ ଶିଖିପାରୁନି।
ହୁଁ।
ଯଦି ବି ଶିଖୁଛି। ତ ମୁଁ ଯଦି ତାକୁ ନ କରୁଛି ଯଦି ଶିଖି ଯିବି ସିନା। ଏବେ ମୁଁ ଯଦି ନ କରୁଛି ତ ମତେ ଭୁଲିଯିବି ସବୁ ତକ।
ହୁଁ ନାଇଁ ଏବେ ତମେ କଣ କରି ଏମିତି ନିଜ ମାନେ ନିଜର କିଛି ଖର୍ଚ୍ଚ ପାଇଁ କରିଲେ ସେମିତି ଭଲ ଲୋକମାନଙ୍କର ନାଇଁ ନା ବହୁତ ସାରା ଟେନସନ କେତେବେଳେ କାହାର ମନ ନଥିବ ସିଏ ଆସି ପହଞ୍ଚି ଯାଇଥିବ।
ମଞଜାଇଥିବ ତାପରେ ଯଦି କାହାର ବି କୋଉଠି ଖରାପ ହେଇଯିବ ଯଦି ସେମିତି ଭଲ ସେ ଶିଖିଗଲା ପରେ
ନାଇଁ ଖରାପ ନା ଫାଷ୍ଟ ଲାଗିବ କି ଖରାପ ହେଇଯିବ କିଛି ଦିନ ଶିଖିଲା ପରେ ଏ ନିଜେ ସବୁ ଜାଣି ପାରିବ କି ନାଇଁ ଏଇପଟେ ଏମତି ବିଧା ହଉଛି କିଛି ନାହିଁ ଏମତି ଠିକ ହଉଯିବ ଗୋଟେ ଆଇଡିଆ ଆସିଯିବ। କି ନାହିଁ ଏମିତି ଟିକିଏ ଦବା ଠିକ୍ କରିଦେବି ମୁଁ କିଛି ନାହିଁ।
ହଁ ତାପରେ ଖରାପ ଟିକେ ହେଲେ ତ ଜାଣିବ ନା ଏମତି ଖରାପ ହେଲା ଭଲ କରିବାକୁ ଚାହିଁବି ମୁଁ।
ହଉ ସେଥିପାଇଁ ମୁଁ ବି ବହୁତ ଥର ଗାଳି ଖାଇଛି ଯେତେବେଳେ ଖରାପ ହଉଛି ମତେ ତ ପ୍ରଥମ ଦିନ ଯୋଉ ଶିଖିବାକୁ ଗଲି। ମତେ ଗୋଟେ ଦିନ ପୁରା ଦଶଟା ରୁ ମୁଁ ପୁରା ଗୋଟେ ଯାଏ ମେସିନ କେବଳ ଚଲେଇଛି। ମୋ ଗୋଡ ପ୍ରବଳ ବଥା ମୁଁ କହୁଛି କି ମୁଁ ଶିଖି ଯାଇଛି ଆଉ ମେସିନ୍ କିଛି ଉଲଟା ଚଲେଇବିନି। ସେ କହିଲେ ନାଇଁ ତୁ ଶିଖିନାଉ ତୁ ସେମିତି ଚଲା ବାସ ସୂତା ଲଗାଣ ହେଇନି ସେମିତି ଚଲଉଛି। ମୁଁ ପୁରା କହିଲେ ସେମତି ତୁ ଚଲା ଉଲଟା ହେଲେ ସେମିତି ସୂତା କାଟିଯିବ ଗୋଟେ ଦିନ ପୁରା ମେ ତାପରେ ମୋତେ ସିଲେଇ କରିବାକୁ ଦେଲେ କହିଲେ ସୂତା ଏମିତି ଲଗାଣିଆ ହୁଏ ଏମିତି ସିଲେଇ କରାହୁଏ।
ଓହୋ।
ତାପରେ ହେଇଗଲା ଆଉ।
ଭଲ କଥା କିନ୍ତୁ ବଢିଆ ଗୁଣ କିନ୍ତୁ ଅଛି ତମର ଠି ଗୋଟେ।
ହୁଁ ମତେ କିନ୍ତୁ ଭଲ ଲାଗେନି ଜମା।
ଭଲ ଲାଗେନି ଟିକେ ଗୋଡ ହାତ ବିନ୍ଧା ହୁଏ କଲେ ଅଣ୍ଟା ବିନ୍ଧା ହୁଏ। ଏଇ ଏଇଥିପାଇଁ ଭଲ ଲାଗେ ନା ନହେଲେ ଭଲ କିନ୍ତୁ।
ସେଇଥିପାଇଁ ହିଁ ଭଲ ଲାଗେ ନା। ଆଉ ବସିଥିବ ମାନେ ପିଠି ଟା ସବୁବେଳେ ତ ସେମିତି ସିଧାରେ ବସି ହବନି। ଏମିତି ଯୋଉ ବସିଲେ ହେଡୁ